। ହ୍ୟାଲୋ ହଁ ଦିଦି କଣ କରୁଛ? ହଁ ହଁ ଶୁଭୁଛି କଣ କରୁଛ ହଁ ହଁ ଶୁଭୁଛି।
ରୋଷେଇ ଚାଲିଥିଲା ରୋଷେଇ ଆଉ ରୋଷେଇରେ ଆମର ଯି ଭେଜ ବିରିୟାନୀ ହେଇ ଚି ଭେଜ ଭେଜ ବିରିୟାନୀ।
କରିସାରିଲାଣି।
ହଁ ସଇଲାଣି।
ଆଚ୍ଛା ଆଚ୍ଛା କଣ କେମିତି କଲ ଭେଜ ବିରିୟାନୀ?
ରାଇତା ଆଉ
ହୁଁ।
ସା ଲଏ ଯୋଉ ତା ଦେରେ ପାମ୍ପଡ ଫମ୍ପଡ ଯାହା ଯେମିତି ଆଜେଷ୍ଟ ଆଉ। ତମକୁ ବ
ଆଚ୍ଛା ଆଛା ହଁ ହଁ ମତେ ଭଲ ଲାଗିଛି କେମିତି କଲ?
ତ ଆମର ହଁ ହଉ କହୁଛି ତାହେଲେ ଯୋଉ ସବୁ ପରିବା ଯେମିତି କିି ଆମର ଆଳୁ, କୋବି, ପନିର, ଛତୁ ଆଉ ବିନ୍ସ ବିଟ, ଗାଜର ସବୁ ସବୁକୁ ପ୍ରଥମେ ଧୁଆ ଧୁଇ କରି ଆମର ସେଟା ଆମେ କ ଚାରେ ପକେଇଲୁ ପଶି ଲୁ କାନା ଛାଣିଲେ ଟିକେ ତେଲ ହେଇଯାଉଛି ତ। ସେ ଯେହେତୁ ପରିବା ଟା ଛଣା ହେଇଗଲେ ଜାଣିନ କେମିତି ଆଇଟମ ଲାଗ କି ସେ ତିରାଳିଆ ହେଇଯିବ। ହୁଁ ଦଶଟା ତ ତାକୁ କଞ୍ଚାରେ ତା ଦେହରେ ଦହି ଆଉ ଗୁଣ୍ଡ ପାଉଡର ଯେମିତି ଜିରା ଗୁଣ୍ଡ ଧନିଆ ଗୁଣ୍ଡ, ଲଙ୍କାଗୁଣ୍ଡ ସବୁ ଗୁଣ୍ଡ ମସଲା ପକେଇଲୁ। ଅଦା ରସୁଣ ପେଷ୍ଟ ହେଇ ତାକୁ ପଇଲା। ସେଟା ପରେ ହେଇକି ଘୋଡା ହେଇକି କିଛି ସମୟ ପାଇଁ ଘୋଡେଇକି ରଖିଦେଲୁ। ଘୋଡେଇକି ରଖିଲା ପରେ ଆମର ଭାତ କରି ସେମିତି କଲୁନି ଏକାଥେରେ ପ୍ରେସର୍ ମାରିଲି ହେଲା। ତାପରେ ତେଲ ପ୍ରେସର କୁ ଗରମ କରିକିରି ତା ଦେହରେ ସବୁ ଗୋଟା ମସଲା ସବୁ ପକେଇକିରି ଗୋଟା ମସଲା ପକେଇଲେ ପିଆଜ ଭଜା ହବ। ପିଆଜ ଟିକେ ବହୁତକିରି ଭଜା ହେଲା ପରେ ଟିକେ ଲାଇଟ୍ ବ୍ରାଉନ କଲର ଯେମିତି ହେଇ ଆସ ତ ଏଇ ପରିବାକୁ ତାର ପକେଇକି କଷିବ ହେଲା। କଷି କଷି କଷି କଷି ସୟାବିନ୍ ବଢି ଫଡି ସବୁ ପକେଇ ପାରିବ ହେଲା ସାଧା ନା ଭେଜ ଜେହେ
ହୁଁ ହଁ ହୁଁ ହୁଁ। ଯାହା ଯା ଖାଉଛୁ ସେୟା ସବୁ ପକେଇବ ନା କଣ?
ହଁ ହଁ ସେଇଆ ଯାହା ଛୁଆମେନ୍ ଟିକେ ଛତୁ ସୋୟାବିନ ବଢ଼ି କୋବି ଫୋବି ଟିକେ ପଇଲେ ତାପରେ ତାକୁ ସେ ମସଲା ଟାକୁ ଭଲ ତେଲରେ ଗୋଟା ମସଲା ସହ ଇଏ ଯେହେତୁ ବଳା ହେଇଛି ସେଟା ହଉଛି ନ କସିଲେ ଭଲ ଲାଗିବ ତାକୁ ଟିକେ ଅଧ ଘଣ୍ଟାଏ ଖଣ୍ଡେ ଖାଲି କଷିବ ଭଲକରି ସେ ଯେମିତି କଷା ଏମିତି ହେଇ ଆସିବ ସେ ପୁରା ଜାଣି ହେଇଗଲେ ଜାଣିପାରିବନି। ଯେମିତି ପୁରା ତେଲ ସବୁ ଉପରକୁ ହେଇ ଆସିବ ଜାଣିବ ଯେ ମସଲା ଟା ଠିକ ହେଇଗଲା। ଯେମତି ତା ଦେହରେ ଚାଉଳ ପକେଇଦବ ଧୋଇକିରି ଚାଉଳ ଯେତିକି ପକେଇବ ଧର ଗିଲାସ ଚାଉଳ ହେଲେ କି ଦି ଗିଲାସ ପାଣି କି ଦି ଗିଲାସ ଚାଉଳ ହେଲେ ଗିଲାସ ପାଣି। ଏମିତି ପାଣି ଲୁଣ ସବୁ ପକେଇ ଠିକ ଠାକ୍ କରି ତାକୁ ପ୍ରେସର ଦେଇ ବ ଯୋଡିଏ ସିଟିି ଆଣିବ ଆଗ ଦେଖିବ କାହିଁକି ନା ନହେଲେ ବେଶୀନ୍ ଯାଉ ହେଇଯି ନା ସେଥିପାଇଁ ଆଗ ଯୋଡେଇ ସିଟି ଯେତେବେଳେ ଆସିବ
ବା ସେମିତି ନ କରିକି ମାନେ ଭାତ ଟା କରିଦେଇକି ତ ଛାଣିକି ପ
ହଁ ସେଇଟା ବି ହେଲେ ଭଲ ଲାଗିବ। ଏଇଟା ଆମର କଣ କହିଲ, ମାନେ ଏମତି ଏଇଟା ହଉଛି ସଟ୍ କଟ ଟାଇମ୍ରେ ହେଲା ଦି ଅଳ୍ପ ସମୟ ଭିତରେ ପ୍ରେସର ମାରିଦେଲୁ ଦ ଦି ମିନିଟ ଏଇ ଯୋଉ ଦିଟା ପ୍ରେସରରେ ସେଇଟା ହେଇଗଲା। ଆଉ ତମେ ଯୋଉ ପ୍ରୋସେସ ଟା କହୁଛ ସେଇଟା ବି ଭଲ ଲାଗିବ ପରିବା ଛଣା ହବ ଭାତ ଟା ଆଗ ଉ ତାଦେରେ ଗୋଟା ମସଲା ସବୁ ପକେଇକି ଅଧା କୁକ୍ ହେଇଥିବ ତାକୁ ଗା ଳି କିରୀ ରଖିବ। ଏଇ ତାପର କୁଆଡେ ପାରିବା ସବୁ ଛଣାଛଣି କରିଥବ ଯେମିତି ମସଲା କଥା କହିଲି ସେମତି ଏକା ମସଲା ହେଇକି ତାପରେ ଲେୟାର ଯେମିତି ଦିଆ ହୁଏ ଦେଖିିନ। ଲେୟାର ଦିଆହବ। ଡିସ୍ ରେ ଘିଅ ତାପରେ ଛଣା ପିଆଜ ପନିପରିବା ତାପରେ ଏମିତି ଚାଉଳ ଭାତ, ଲେୟାର ଲେୟାର ଦିଆ ହେଇ ହେଇକି ତାକୁ ଟିକେ ଦମ୍ ରେ ଦେଇଦବ ଆଉ। ଯେମିତି ବାମ୍ଫ ନଯିବ, ଆଉ ଏ ପାଞ୍ଚ ଦଶ ମିନିଟ ଭିତରେ ଦମ୍ ହେଇଗଲା ପରେ ଏଇଟା ହେଇଯିବ। ଏଇଟା ଟିକେ ଶର୍ଟ କଟ ତମ ଘରେ ଖାଉଛୁ ନା। ତ ଆମର ଆଉ ଏତେ ପ୍ରୋସେସ ରେ କଣ ଦରକାର ନର୍ମାଲ ଟିକେ ହେଇଗଲେ ଚଲା ଆଉ। ଟିକେ ଛଣା ଛଣି କରି ଇଏ କରି କଲା ବେଳକୁ ଟିକେ ଟାଇମ୍ ଆଉ। ଏଇଟା ଏବେ ଚାଲିଛି ଆଉ।
କରିବ ତ କେମିତି କଣ ଲାଗିଲା ମତେ କହିବ।
ହଁ ହଉ କହିଲେ
ସେ କଲେ ମୁଁ ଆଉ ଗୋଟେ ଥର ମୋ ମାମା ବି ଥରେ କରିଥିଲା ସେମତି ଛଣା ଛଣି କରି ସବୁ କରିଥିଲା। ସେମିତି ସବୁ ତମେ ଯାହା କହିଲ ସେଇଆ ଖାଲି ତାକୁ ଆଗ କରିକି ଛାଣିକି ରଖି ଦେଇଥିଲା ନା ପ୍ରେସର ରୁ ଛାଣି କି କଲେ ଭଲ ଲାଗିବ। ପ୍ରେସର ରେ କଲେ ଯେ-ଯେମତି ମାନେ ଖୁସ୍ ଖୁସ୍ ଲାଗେ। ହୁଁ ହୁଁ ସେଇ ତା ସେଇଦା ହଁ ସେଇ
ସେଟା ପଲଉ ଟାଇପ୍ ହେଇଯାଉଛି ପ୍ରେସର ଟା।
ହଁ ଏମିତି ପକେଇଲେ ଭାତଟା ଗୋଟାେ ଗୋଟା ଥିବ ସେ ଭଲ ଲାଗିବ।
ହଁଁ ଏଇଟା ଯେହେତୁ ମାନେ ଅଧା କୁକ୍ ହେଇଥିବ ନା ଅଧା କୁକ୍ ହେଇଥିବ ଯେହେତୁ, ତାକୁ ଆମେ ପରିବା ପକେଇ ଦମ ରେ
ହୁଁ ସେୟା।
ଦେଖିଲେ ସେ ଯଦି ବସି ସେ ଆଉ କାଦୁଆ ଏଇତ ହବାର ନାହିଁ। ଆଉ ସେଇଟା ଯେତୁ ପରିବା ଚାଉଳ
ତମେ ମଝିରେ ସେଇଟା କରିଥିଲେ କି?
ହଁ ହଁ ସେଇଟା। ଆରେ ନା ନା ସେଇଟା କଣ କହିଲ ତମ ଯୋଉ ଇଏ କଥା କଥା କହୁଛ, ସେଟା
ହୁଁ।
ଆମର ପଲଉ ଟାଇପ ର ଭଳିଆ। ଆମେ କଞ୍ଚାମତା ସବୁ ଗୋଳା କରିଥିଲୁ ମସଲା ପରିବା ଏଇ କସିକି ଚାଉଳ ଆଣି ଦେଇକି ସେ ସିଟି ଦିଟା ନେଇ ଆସିଲା ଭିତ ଯୋଉ କଲେ ଗୋଟା ମସଲା ହବନି, ଯାଉ ଟିକେ ନରମ ଭଳିଆ ହବ। ଆଉ ସାଧା ଟା ତମେ ଯୋଉଟା କରୁଛ, ସେଇଟା ବି ଆମେ କରିବୁ। ସେଇଟା ଏମିତି ଭାତ ଫାତ ଗାଳି ଆଉ ପନିପରିବା ତାକୁ ସଜାଡିକି ରଖା ରଖି ପିଆଜ ଛଣା ହେଇକି ରହିବ। ତା ଦେହରେ ଟିକେ ଡ୍ରାଇ ଫୁଟସ ଯୋଉ ଇଏ ସର ହରିକା କା ଯୋଉ ପକାନ୍ତି ଟିକେ
ହୁଁ ହୁଁ ହୁଁ, କଲର ପାଇଁ। ହୁଁ।
ପକେଇକି ଝୁରଝୁର ଟାଇପ ର ରହିବ ସେ ଆଉ ଏତେ କାଦୁଆ ହବନିଁ। ଆଉ ଏମିତି ଆଉ ତାର ମୋର ସେଇଟା ମମି ଜାଣିଛନ୍ତି ନା
ହୁଁ ହ ଜାଣିଛି କିନ୍ତୁ ତାକୁ ଆସୁନଥିଲା କିନ୍ତୁ କରି କରି ଜାଣିଦେଇଛି ଆଉ।
ଓହୋ
ହୁଁ ଏଇ ଭଳିଆ କଥା ଆଉ ଠିକ୍ ମୋ ଭଉଣୀର। ଆମର କଣ ଭାବ ଫାତ ହେଇଛି ମୁଁ ଜାଣିନି। ଖାଇବା ବୋଧେ ହବ କ'ଣ କେଜାଣି? ହଁ ତାର ବାର୍ଡେ ଆସିଛି ତ ଏଇ ହବ ବୋଲି କହୁଛନ୍ତି ତ ଦେଖାଯାଉ କ'ଣ ହଉଛି। ସେ କର
ଓହୋ ଏବେ ମାନେ ଏଇ ମାସରେ ନା ଆର ମାସ ଏଇ ମାସ ନା ଏକ ଆଡକୁ।
ପୂର୍ଣ୍ଣିମା ଦିନ ତା ବାଡେ।
ଓହୋ ଦେବସ୍ନାନ ପୂର୍ଣ୍ଣିମା ଦିନ ନା। ଓହୋ ମାନେ ତିଥି ନା ତାରିଖ।
ତିଥି ତିଥି। ତାରିଖରେ କାଲିଠୁ ତାର ଗଲେଣି ଛବିଶ ତାରିଖ।।
ଓହୋ
କଣ ଆସିବ କେକଟା କାଟିବ କହୁଛି ଦେଖାଯାଉ କଣ ହେଉଛି କଣ ନାଇଁ ଦେଖିବା ଆଉ।
ହଁ ସେଦିନ ବି ସୋମବାର ଅଛି ନା। ତ ଭେଜ କରିଦେଇକି ସାଙ୍ଗମାନଙ୍କୁ ଡାକିଦେଲେ। ହଁ ହଁ ବା ତମେ ଟିକେ ୟୁଟ୍ୟୁବରେ ଦେଖିକିରି କଲେ ଆରାମସେ।
ମୁଁ ସେ ଜାଣିଛି। କି ଅଧିକ ଲୋକ ପାଇଁ ହବ ନା ଯେ ସେଇ ହେଇଟା ହଁ କଥା ସେ କରିପାରିବ ନା ନାଇଁ।
ଓହୋ ସେ ଜାଣିଛନ୍ତି ହଁ ହଁ।
ଜାଣିଛି ଜାଣିଛି ଅଳ୍ପ ଲୋକ ପାଇଁ କରିଦବ ଅଧିକ ଲୋକ ପାଇଁ ତାର ହୁଁ କ୍ୱାଣ୍ଟୀଟି ଜାଣି ପାରିିବନି ବା। ମୋ ମାଉସୀ ଜାଣିଦବ। ହୁଁ ମୋ ମାଉସୀ ମୋ ମାଉସୀ ଅଧିକ ଲୋକ ପାଇଁ କରିଦବ ଇଏ କରିପାରିବନି। ତାକୁ ଡାକିବି ଭାବୁୁଥିଲି ଯେ ଆସୁ। ହଁ ତାକୁ ଡକା ହବ ବା। ଏଇନା ଆଇଲେ ଆସିକି ନିଅ ନେଇକି ଛାଡ। ଏଇ କଥା କହିବ।
ଓ ହଁ ନାଇଁଠ ଭଲ ବି ବାହାରୁ ଯେତେ ଆସ। ବି ସାଙ୍ଗସାଥି ଟିକେ ଭଲ ବି ହବା ଦରକାର। ଦରକାର ନା ଖାଇବାଟା ଆଉ ସେଇଟା ପାଇଁର ଆଉ।
ହଁ ଦେଖିବା କଣ ହଉଛି ଆଉ।
ଆଉ ତମର ଜବ। ପାଇଁ କୋଉଠି ଟ୍ରାଏ କଲଣି ନା ନାଇଁ। ନାଇଁ ନାଇଁ ହେଇଠି ଥୁଆ ହେଇକି। ଖିଆ ହେଇନି ନା ନା ଖିଆ ପିଆ ହେଇନି।
ଓହୋ ଆଚ୍ଛା ଆଚ୍ଛା କେତେ?
ଆଉ ଆମର।
ହଁ
କ'ଣ କହିଲା ଆମର?
ମୁଁ କହିଲି ତମର କେତେବେଳୁ ଖାଅ?
ଆମର ହଁ ଗୋଟେ ବାଜିଲା ଆମର ସେଇ ଗୋଟେ ସାଢ଼େ ଗୋଟେ ଦିଟା। ଭିତରେ ରୋଷେଇ ସରିଗଲାଣି।
ଆଚ୍ଛା ଆଚ୍ଛା ଭଲ ଆଉ କଣ ଜବ କଥା କହୁଥିଲ।
ମୁଁ କହିଲ ତମେ କଉଠି ଜବ୍ ଫୋବ୍ କଣ ଟ୍ରାଏ କଲଣି ନାଁ ନାଇଁ?
ନାଇଁ ଗୋଟେ ଯାଉଛି କୋର୍ସ କରିବାକୁ କୋର୍ସ ସରିଲା ପରେ ଜବ୍ ଉଁ ଯିବି କରିବି ହଁ। ନାଇଁ ଆଉ କାଇଁ ଦେଖିବି ଏବେ କେଉ ଏଠି ଦେଖି ପାରିଲିନି ବୋଲି ସେଠିକି ଗଲି ଆଉ କାଇଁ ବାହରେ କଉଠି ଦେଖିବି ପୁଣି ସେଠି ଯାଉଥିବି ସିଏ ସାରଙ୍କୁ ଟିକେ ତମେ ଆଡେ ଆଇଲ ସାଆଡେ ଗଲ ଆଉ କାଇଁ ଏତେ କଥା ଯିବ ଯେ।
ଓହୋ ସେଥିପାଇଁ ଅ ହଁ।
ଉଁ ଦେଖା ଯାଉ ସେଠି ଯଦି ନହେଲେ ଦେଖିଆ କଣ ହଉଛି। ହବ ତ ଯେମିତି ହେଲେ ନହେଲା ନୁହଁ ତ ହବ ଯେମିତି ହେଲେ ବି ହବ।
କି ତମର ଚିହ୍ନା ପ
ନାଇଁ ଆଉ ଦେଖିନି ପର୍ସନାଲି ଯତି ଯାଇଥିବେ ଫାଇନାନ୍ସ କାମ କରିପାରିବି ନାହିଁ। କାମ ସେଇଥି ପାଇଁ ଛାଡିଦେଲି ଫାଇନାସ କୁ ଚାଲିଗଲି ହୁଁ ଫାଇନାସ ଚାଲିଗଲି ଯେ ଫାଇନାସ ଏମିତି କି ଟେଲିକଲିଙ୍ଗ ପାଇଁ କଥା ହେଇକି ତାଙ୍କ ଡାଟା ସମିଟ କରି ଇଏ କହିବ ସିଏ କହିବା ସେଇ କଥା ସେଇଥିପାଇଁ ମନା କରିଦେ ଦେଇ ପଳେଇ ଆଇଲି ଯାଇଚି ହଁ ଏଇ ମାଉସି ମା ପାଖରେ ଗୋଟେ ରହିବ। ଇଏ ସିଏ। ମତେ କହିଲା ମୁଁ କହିଲି ନାହିଁ ମ୍ୟାମ୍ ମୁଁ କାଲି କରିପାରିବିନି ପଳେଇ ଅଇଲି।
ହଁ ନାଁ ନାଁ ଯିମ ଓମ୍ ନାଇଁ ମୁଁ ସେଇଆ କହିଲି ମୁଁ କହିଲି ଯଦି ତମର କିଏ ଚିହ୍ନା ପରିଚୟ ଥିବେ ଯଦି ଟ୍ରାଏ କରିଥିବ କି କଣ।
ନାଇଁ ଆଉ ଟ୍ରାଏ ପାଏ କିଛି କରିବାକୁ ଇ ସରୁ କଷ୍ଟା କଷ୍ଟା ସରିଲା ପରେ
ହଁ ହଁ ନାଁ ମୁଁ କହିଲି କାଳେ ସେଇଟା ତ କୋର୍ସ ଗୋଟେ ଯାଉଛ ସେଟା ଠିକ୍ ଅଛି। ଆମର ତ କହିଥିଲେ ଡାକିବେ ବୋଲି ଡକା ଡ ତ ମୁଁ ବି ଆଉ କୁଆଡୁ କିଛି ନାଇଁ ନାଇଁ କଲ୍ ଆସିନି। ଆଉ ମୁଁ ବି ଆଉ କୋଉଠି ଟ୍ରାଏ କରିନି। ହୁଁ ହମ ଆମେ ଦେଇକି ଆସିଲୁ ଯେହେତୁ
ଦିନି ରହିଲୁଣି ଆଉ ଆଉ ରହିଯିବା ଦଶ ପନ୍ଦର ଦିନ ହେଇଯିବ।
ହଁ ବା ଆଉ କେତେ ଟାଇମ୍ ଲାଗିବ କି ହଁ।
ଯେମିତି ହେଲେ।
ହଁ ହଁ ସେଇଟା ତ ଯାହା କିହିଲ ଠିକ୍ କହିଲ।
ହୁଁ ଆଉ ଦେଖିବା ଆଉ ହେଲେ ଆମକୁ କହିବୁ ଆଉ। ଯା ହେଲେ ଆଉ।
ହଁ ହଁ ହଁ।
ହଉ ମୋର ଗୋଟେ କଲ୍ ଆସୁଛି ପରେ କଥା ହେବି।
ଆ ହଉ ହଉ।
ଟା ଟା।